ହଁ, ହ୍ୟାଲୋ।
ହଁ ସାଙ୍ଗ, ନମସ୍କାର।
ହଁ ନମସ୍କାର। ଆଉ କଣ କରୁଚୁ ସାଙ୍ଗ, ଖାଇସାଇଲୁଣୁ?
ହୁଁ, ଖାଇକି ଏଇ ବସିଛି। ପଖାଳ ଭାତ।
ଆଉ
ଆଉସ୍, ଆଉ ଖାଇଥିନି ଆମ କଙ୍କଡା ତରକାରୀ।
ଆଚ୍ଛା, କଙ୍କଡା ତରକାରୀ? ମତେ ବି ବହୁତ ଭଲ ଲାଗେ ସେ କଙ୍କଡା ତରକାରୀ। କଙ୍କଡାକୁ ଖାଲି ଫ୍ରାଏ କରିଦବୁ ପୁରା ଖାଇବୁ ମାନେ, ବହୁତ ଭ-ବଢିଆ ଲାଗିବ।
ହୁଁ। ମୁଁ କଣ ଖବର ତମର?
ହଁ, ମୋର ସବୁ ଭଲ ଖବର ଅଛି।
ହୁଁ। ଆଉ କୁହ।
ଆଉ ସାଙ୍ଗ ତମ ଘର, ଯୋଉ ତମର କେତେଟା ରୁମ୍ ଅଛି, ଘରେ ଦିଟା?
ନା ନା, ଆ ବିଲ୍ ଆମର ବା ବିିଲ୍ଡିଂଟା।
ଆଚ୍ଛା, ହଁ ହଁ।
ତ ତମେ ବୋଧା ଫୋଟୋ ଉଠେଇକି ଦେଇଦେବ
ହଁ ହଁ।
ଆମରଟା ବିିଲ୍ଡିଂଟା। ପାଞ୍ଚ ଛଅଟା ରୁମ ଅଛି ଆଉ ବିଲଡିଂରେ।
ଆଚ୍ଛା। ତମର ଗେ ସବୁ ରୁମରେ ଏସି ଲାଗିଛି ନା କଣ?
ହୁଁ, ଦିଟା ରୁମରେ ନାଗିଛି
ଆଉ ଦିଟା ରୁମରେ ନାଗିନି।
ହଲରେ, ହଲରେ?
ହଲରେ ନାଇଁ, କୁଲର ଅଛି।
ଆଚ୍ଛା।
ଆଉ କୁହ କଣ ଖବର? ତମ ମମି ଏ ସବୁ କଣ କରୁଛନ୍ତି?
ହଁ ମୋ ମମି ଶୋଇଛନ୍ତି, ମୋ ମମିଙ୍କ କାଲି ରାତିରେ ଦାନ୍ତ ବିିନ୍ଧୁଥିଲା, ଏବେ ଟିକେ ଭଲ ଅଛି। ଗୋଟେ ଜାଗାରେ ଶୋଇଛନ୍ତି, ଆଉ ମୋ ବାପା ବି ସେମତି ଗଡୁଛନ୍ତି। ଆଉ ମୋ ଭାଇ ସେଇଠି କଣ କରୁଛି, ସେ ବୋଧେ ଖାଉଛି ନା କଣ? ମୋ ଭଉଣୀ ତ ସେଇଠି ଗଡୁଛି ଆଉ। ଆଉ ଆମ ଘରେ ବା ଚାରି ତାରିକରେ ବାହାଘର ହବ, ସେଥିପାଇଁ ସମସ୍ତେ ବିଜି ଫିଜି ସବୁ। ଆ ଘର ଝଡ଼ା ଝଡ଼ା ଝଡ଼ି ଖରକା ଖରକି ସବୁ କାମ ଧାମ ରେ ଲାଗିଛନ୍ତି ଆଉ।
ତମ ତ ଏ ଖେଣା ତମର ବାହାଘର ଅଛି ତମେ ବିଜି ଲୋକ ଆଉ।
ବାଘର ଅଛି।
ବାସନ ମାସନ ଖାଇଲେ ବେଶି ହେବ ଏରା ସବୁ ଧୋଇବ।
ହଁ ଏବେ ବାହାଘର ଚାରି ତାରିଖିରେ ଅଛି ଲୋକ ସବୁ ଆସିବେ ସେଇ ଦି ତିନି ତାରିଖିରେ ଆଉ।
ହୁଁ। ଆଉ କଣ କହ?
ଆଉ ଅ ଯୋଉ ଆମର ଏଇ ରିସେଣ୍ଟ ଦିଇ ତିନି ମାସ ପୂର୍ବରୁ ବାହାଘର ଗୋଟେ ଯାଇଛି।
ଉଁ ହୁଁ।
ତା ବାହାଘରରେ ବି ବହୁତ୍ ମଜା ହେଇଥିଲା।
ଉଁ ତୁନ ତମ ଭଉଣୀ ନା କଣ?
ହଁ ସେ ସେ ମୋ ସାନ ଭଉଣୀ।
ତମେ ତାକୁ ଦେଖିନଥିଲ ଆମେ ଯେ ଆମ ଆହୁରି ଜଣେ ଭଉଣୀଙ୍କ ଘରକୁ ଯାଇଥିଲୁ ତମେ ସେ ତାକୁ ଦେଖେଇ ନଥିଲି ତମେ କହିଲ ସେ ବହୁତ୍ ବଦମାସ୍ ଝିଅ ଟେ ଅଛି ସେଇ ସେଇ।
ହଁ ହଁ ବୁଝିପାରିଲି ବୁଝିପାରିଲି ଏ ଗୋରା ହେଇ କି ତ?
ହଁ ହଁ ହଁ। ହଁ ସେଇ ଭେଣ୍ଡି ତାର ହେଇଥିଲା।
ତା ସେ କେମିତି ଚାଲିଛି ତା ଶାଶୁ ଘରେ ଭଲ ତ?
ହଁ ଏବେ ଭଲ ତା ସ୍ୱାମୀ ନାଇଁ ସେ ଯୋଉଠି ଥିଲା ପଳେଇଛି। ସେ ଏବେ ଭଲ ଅଛି ଆଉ।
ହୁଁ ହୁଁ ତା ଶାଶୁ ଘରେ ଶ୍ୱଶୁର ଅଛି?
ହଁ ତା ଶାଶୁ ଶଶୁର ତା ଦିଅର ତା ସ୍ଵାମୀ ସମସ୍ତେ ତା ସ୍ବାମୀ ଦିଅର ତା ଶ୍ୱଶୁର ବାହାରେ ରହୁଛନ୍ତି ଇଏ ତା ଶାଶୁ ରହୁଛନ୍ତି ଆଉ।
ଓ କିଏ କାମ ଧନ୍ଦା କରୁଚି ନା?
ହଁ ଇଏ ସେ କାମ ତ ଆଗୁରୁ ତାର ମାନେ ତାର କଥା ଟିକେ ଅଛି ବଡ଼ ପିଲାଙ୍କ ଭଳିଆ କିନ୍ତୁ ତା କାମ ଆମ ଘରେ ସମ ସ୍ତଙ୍କ ଠାରୁ ଅଧିକ ସେ ସବୁ ମାନେ ସବୁ ରୋଷେଇ ଶିକିଚି। ବିରିୟାନୀ ଠାରୁ ଆରମ୍ଭ କରି ସବୁ ଖାଦ୍ୟ ରାନ୍ଧି ପାରୁଛି ସେ ଛୋଟ ବଡୁ ତା ମାନେ ସେ ବେଶୀ ପାଠ ପଢ଼ାରେ ତାର ବେଶୀ ମନ ନୁହେଁ। ସେ ଯଦି କଥା କହିବ ଆଉ କାମଧାମ ମାନେ ତା ମା ମାମୁଁ ଘରେ ରହୁଥିଲା ତ ସେଇଥିପାଇଁ ସେ ସବୁ କାମ ଶିକିଛି।
ସେଇଥିପାଇଁ ତା ବାଆଘର ଶୀଘ୍ର କରିଦେଲ ନାଁ କଣ?
ହଁ ସେଇଥିପାଇଁ କରିଦେଲୁ ଆଉ। ସେ ସବୁ ନୂଆ ନୂଆ ଡିସ୍ ସବୁ ଜାଣିଛି।
ନୂଆ ଡିସ୍ ମାନେ?
ନୂଆ ଡିସ୍ ମାନେ ଯେମିତି ସେ ରସଗୋଲା ତିଆରି କରିଦଉଛି ଦହିବରା କରିଦଉଛି ବିଟି ବିରିୟାନୀ ରାନ୍ଧି ଦଉଛି ଆଇସ୍କ୍ରିମ ରାନ୍ଧି ଦଉଛି। ସ ଆଉ ମାନେ ଯେତେ ସବୁ ଆ ବାହାର ଯେମିତି ଆମେ ସ ବାହାରେ ଯେମିତି ଖାଉଛୁ ସବୁ ଖାଦ୍ୟ ରାନ୍ଧି ପାରୁଛି।
ହୁଁ ହୁଁ ସ୍ନାକ୍ସ ସବୁ କରିଦଉଛି ନା କଣ?
ହଁ ସ୍ନାକ୍ସ ଚିଲି ଚିକେନ୍ ମଂଞ୍ଚୁରିୟାନ୍ ଚିକେନ ପକୋଡ଼ା ଚାଓମିିନ ରୋଲ୍ ସବୁ ଶିକିଛି ସେ।
ନହେଲେ ସେ ତାଙ୍କ ଘର ଆଗରେ ଗୋଟେ ହୋଟେଲ୍ ଖୋଲିବନି?
ହଁ ସେ ସବୁ ଶିଖିଛି କିନ୍ତୁ ତାର ମୁହଁ ଟିକେ ଅଛି ଆଉ।
ଏ ଭଲ ଚାଲିଚି ନାଁ କଣ?
ହଁ ସେ ଭଲ ଚିଲ ସେ ଟିକେ ଦେଖିବାକୁ ବହୁତ ସୁନ୍ଦର ଅଛି ତ ତା ସ୍ଵାମୀ। ଯିଏ ସେ ଏତେ ସୁନ୍ଦର ନୁହେଁ ସେମିତି ସେ ଟିକେ ସୁନ୍ଦର ଅଛି ସେ ଆଉ ଛାଡିବ ତାକୁ ସେଇଥିପାଇଁ ଆଉ।
ହୁଁ ହୁଁ ତା ସ୍ୱାମୀ ନା କଳା ଅଛି ନା କ
ସେ କଳା ନୁହେଁ ସେ ବୁଢା ଅଛି ଆ ଆକୁ ବୟସ ହେଇଛି ସେ ଅ ଠର ତାକୁ ହେଲାଣି ବତିଶ ଚଉତିରିଶ ହେଲାଣି।
ନା ମ।
ହଁ ସତରେ।
ଚଉତିରିଶ ବୟସ?
ହଁ ତାକୁ।
ହୁଁ ଏ ବୁଢା ଟା ନା କଁ।
ନାଁ ସେ ହେଇନି ବା।
ଉଁ ଆଉ ଆଉ କଁ ଚଉତିରିଶ ହେଇଗଲା ଆଉ ପାଞ୍ଚ ବର୍ଷ ବଡ ହେଲେ ଚାଳିଶ ହେଇଯିବ।
ହଁ ହଁ ହଁ।
ଏ ସେ ଯାହା ଛୁଆ ପିଲା ଅଠର ବର୍ଷ ହେଲେଣି ଇଏ ବୁଢା ବୁଢୀ ହେଇଗଲେ ନା କଁ।
ହଁ। ଆମ ଘରେ ବି ସେଇ ରାଜି ନଥିଲେ ତା ବାହାଘରକୁ ସମସ୍ତେ କହିଲେ କି ପଛରେ କରିବୁ। ତା ବାପା ବୋଉ ଛାନିଆ କଲେ ସେଇଥି ପାଇଁ ଆମ ଘରେ କିଛି କହିଲେନି।
ଇଏ କଁ କହିଲା ମୁଁ ବାହା ହେମି ତାକୁ?
ହଁ ଇଏ ଆଗେ ଫାଷ୍ଟ ଫାଷ୍ଟ ତାର ଯେତେ ବେଳେ ରିସ୍ତା ଆସିଥିଲା ଇଏ କିଛି ଏଇ କରେ କି ହଁ କି ନା କିଛି
ୟା ୟେ କା ୟାରଁ କଁ ଲଭ ମ୍ୟାରେଜ।
ନା ନା ଲଭ୍ ଯିଏ ଗୋଟେ ପୁଅକୁ କର ଥିଲା ସେ ହେଲାନି ତାର ସକ୍ସେସ୍ ହେଲାନି। ସେ ପୁଅ ଟା ଏବେ ପଡୁଛି ସେ କେମିତି ବାହା‌ ହବ ଏବେ ସେଥିପାଇଁ ଏଠି କରିଦେଲେ ଆଉ।
ଏଇଟା ଆରେଞ୍ଜ ମାରେଜ୍।
ହଁ।
ଆଉ।
ତା ଶାଶୁ ଘର ଟା ଯୋଉ ଜାଗାରେ ଅଛି ଭ ମାନେ ଭଲ ଅଛି ଏତେ ବି ଭଲ ନାହିଁ ଏତେ ବି ତାଙ୍କର ଇଏ ନାଇଁ। ଇଏ ସବୁ ଦହେଜ ରେ ସବୁ ବହୁତ ଜିନିଷ ନେଇଛି ଇଏ।
ହଁ ବହୁତ ଜିନିଷ ବୋଇଲେ କଣ ନେଇଛି ଏସିି କୁଲର ସବୁ।
ହଁ ଏସି କୁଲର ଆଉ କବଡ ଯୋଉ ଡ୍ରେସିଂ ଟେବୁଲ ତାର ଖ ଟ ପୁରା ଲକ୍ଜରିୟସ୍ ଖଟ ନେଇଛି ସେ। ଯୋଉ ୱାଲ୍ ବାଲା ଖଟ ନଥାଏ ନା ପଛରେ ମାନେ ୱାଲ୍ ରେ ସେଟିଂ ଥାଏ ଯୋଉ ଖଟରେ।
ଉଁ ହୁଁ।
ସେମିତିଆ ଖଟ ଆଉ ଡ୍ରେସିଂ ଟେବୁଲ୍ ବି ବଢିଆ ନେଇଛି ପୁର ଖଟ ର ଯୋଉ କଲର ଡ୍ରେସିଂ ଟେବୁଲ ଆଉ ତାର ଆଲମିରା ଆଉ ତାର ଡାଇନିଂ ଟେବୁଲ ସମସ୍ତଙ୍କର କଲର ସେ ହ୍ୱାଇଟ। କଲର ର ନେଇଛି ହ୍ୱାଇଟ ରେ ଗୋଲଡେନ ବଢିଆ ଦେଖାଯାଉଛି।
ହୁଁ ମୁଁ ବି ପଳେଇମି ଆଉ ଦିଇ ତିନି ଦିନ ପରେ ମୁଁ ବି ପଳେଇବି।
ତମେ ବା ଏବେ ଲଣ୍ଡନ ରେ ଅଛ ପୁଣି କୋଉଠି କି ଯିବ ପ୍ୟାରିସ।
ହଁ ପ୍ୟାରିସ ବୁଲିିବାକୁ ଯିମି।
ଆଚ୍ଛା।
କଁ ଖାଲି କାମ କରିବୁ ବୁଲିବୁନୁ।
କାଁ ହେଲା।
ଆମର ଛୁଟି ବା କମ୍ପାନୀ ଦେଇଛି ଛୁଟି ବୁଲିବାକୁ ପନ୍ଦର ଦିନ।
ଆଚ୍ଛା
ସବୁ ବୁଲିବ।
ଆଚ୍ଛା।
ଯୋଉ ପାର୍କ ମାର୍କ ଯେମିତିଆ, ଆମ ଓଡିଶାରେ ବି ଥାଏନି।
ହଁ
ହଁ ସେମିତି ବୁଲିବୁ ଆଉ।
ଆଛା ଆଛା। ହୁଁ
ଆଉ କଣ କୁହ?
ଆଉ ତମେ ଯେଉଁ ସାଙ୍ଗ ଯେଉଁ ଡ୍ରେସ୍ ଗୁଡ଼ା ପିନ୍ଧୁଛ, ଏ ଓଲ୍ଡ ମଡ଼େଲ୍ର ଡ୍ରେସ୍ ପିନ୍ଧୁଛ, ସେଇଟା ହେଉଛି ବ୍ୟାଗି, ଯେଉଁ ସେ ଜିନିସଟା ଆଉ ଚାଲୁନି। ଏ ବ୍ୟାଗି ଜିନ୍ସ ଚାଲିଛି, ତମେ ସେ ବ୍ୟାଗି ଜିନ୍ସ ପିନ୍ଧୁନା? ଢିଲା ଢିଲା, ଢିଲା ଢିଲା, ଟି ସାର୍ଟ ପିନ୍ଧିବ।
ନା ନା ମୁଁ ସେଗୁଡା ମତେ ପସନ୍ଦ ନାଗୁନି।
ପସନ୍ଦ ନାଗୁନି ସେଇଗୁଡା ତ ମ ପ୍ଲାଜୋ ଲାଗୁଛି।
ହଁ ପ୍ଲାଜୋ ଭଳିଆ ଲାଗୁଛିି, ଝିଅ ପିଲା ପିନ୍ଧନ୍ତି ଯୋଉ, ଘାଗରା ଚୋଲି ପ୍ଲାଜୋ ସେଇ ଭଳିଆ ଲାଗୁଛି, ବୋଧେ ମୋ ଏଇ ଗୋଟେ ଗୋଟେ ଅଛି ମୋ ପାଖରେ, ଏବେ ଆସିଲା, ଅର୍ଡର କରିଥିଲି ତ?
ଏବେ ଆସିକି ପହଞ୍ଚିଲା।
କୋଉ କଲର ର?
ତ ସେଇଟା ଅଛି ବ୍ଲାକ୍ କଲର ର। ଆଉ ଟି ସାର୍ଟ ଆସିବ, କାଲି ପଳେଇ ଆସିବ, ଦି ତିନିଟା ଆସିବ ଆଉ।
ଆ ତମେ ଗ୍ରେ କଲର ର ମଗେଇବ ନା, ଆଉ ଗ୍ରେ କଲର ର ମଗେଇବା ପ୍ୟାଣ୍ଟ ଟା ଗୋଲଡେନ କଲର ଧର ମଗେଇଲ, ସାର୍ଟ ଟା ଗ୍ରେ କିମ୍ବା ଅଲଗ ଗୋଲଡ ମଲ, ତମେ ଯାହା ମଗେଇବ ତମେ ଗୋରା ଅଛ, ଭଲ ଦେଖାହବ।
ନା ନା, ମୁଁ ମଗେଇଛି ଗୋଟେ ଅଛି ବ୍ଲାକ୍, ପ୍ୟାଣ୍ଟ ଟା ବ୍ଲାକ୍ ଅଛି ଗେଞ୍ଜି ଟା ଆସିବ ମୋ, ହ୍ୱାଇଟ ଗୋଟେ ଆସିବ, ପିଙ୍କ କଲର ଗୋଟେ ଆସିବ। ଆଉ ଗୋଟେ ଆସିବ ଆମ ମେହେନ୍ଦୀ କଲର।
ଆଛା, ତମେ ଗୋଟେ ପ୍ୟାଣ୍ଟରେ ଚାରିଟା ଯୋଉ ସାର୍ଟ ଟିସାର୍ଟ ପିନ୍ଧିବ?
ନା ନା, ସିଏ ଦିନେ ଦିନେ ଚେଜ କରିକି ପିନ୍ଧିବିନା ଆଉ। କଁ ଗୋଟେ ପ୍ୟାଣ୍ଟ ଗୋଟେ ସାର୍ଟ ଗେଞ୍ଜି ପିନ୍ଧି ବୁଲିବୁ ବର୍ଷ ସାରା।
ଆ ଆଛା। ଆଛା ତମ ଭଉଣୀର ଯୋଉ ଆମ ଘରକୁ ଆସିବା ମୋ ଭଉଣୀ ବାଘରେ ସେ ତ ତମକୁ ତ କହିଥିବ ମୁଁ ଏଟା ନେବି ସେଟା ନେବି ଏଟା ଦିଅ ସେଟା ଦିଅ।
ହୁଁ କହିଥିଲା। କହିଥିଲା ମୁଁ କହିଲି ତ ମୁଁ କହିଲି ଗୋଟେ ବୁକ୍ କରିଦେବି, ରାପିଡୋ ରେ, ସିଏ ପଳେଇବ ତମ ପାଖକୁ। ର ଭୁକ କରି ହବନି ଯେଉଁ ଆମର ଏ ଲଗାନ୍ତିନି କଣ ମେକଅପ୍ ବକ୍ସ?
ହଁ ହଁ ହଁ, ଏବେ ନୂଆ ନୂଆ ଗୋଟେ ବାହାରିଛି ସେ ସେଥିରେ ସବୁ ଗୋଟେ ବକ୍ସ ଥିବ, ସେଥିରେ ସବୁ ମେକଅପ୍ ଆସିବା ସେଇଟା।
ହଁ ହଁ ସେଇଟା, ସେ ସେ ପାଞ୍ଚ ହଜାର ଟଙ୍କା ନେଲା।
ନା, କଣ ଏତେ ପଇସା?
ଦାମିକିଆ ଆଉ ଆଉ
ହଁ ତମେ ବ୍ରାଣ୍ଡ ହଉ, ଲକଜରିଅସ ହଉ, ଏକ୍ସପେନସିଭ ଦବା ଆଉ।
ନହେଲେ କାନ୍ଦିବ ଆଉ ଛୋଟ ପିଲା ଟା କଣ କରିବ?
ଆଉ ସେଠି ତାକୁ ଡ୍ରେସ ଦେଲଣି? ଆଉ ତାକୁ ଡ୍ରେସ ଦେଲଣି ନା, ତମ ଭଉଣୀ କି?
ହଁ ସିଏ ନେଇଥିଲା, ପର୍ବରେ ନେଇଥିଲା ପାଞ୍ଚ ହଜାର ର। କଣ ଗୋଟେ ଭାରିନି, କଣ ଗୋଟେ ବାହାରିଥିଲା, ମୁଁ ତ ବୋଧେ ନା ଜାଣିନି ତାର ବୋଧେ। ସାରାରା ବାହାରିଥିଲା ନା କଣ? ଏ କଣ ପୁଷ୍ପ ମୁୁଷ୍ପ ବାହାରିଥିଲା
ଆଚ୍ଛା ଆଚ୍ଛା।
ମୁ ନେଇ ଥିଲା।
ଆଚ୍ଛା
ସେ କହୁଛି ପୁଣି ନେଇ ବଡ୍ରେସ।
ଆଛା। ସେ ଆସିବ କୋଉ ଦିନ ଠାରୁ ସେ ହଳଦୀ ଦିନ ଠାରୁ ଆସିବ ନା ମେହେନ୍ଦୀ ଦିନ ଠାରୁ ଆସିବ?
ସି ଯିବ ଅଟୋରେ ଆମ ଘରେ ମମି ସବୁ ଯିବେ ସେ ଯିବ।
ଅଟୋରେ ନାଇଁ କାର ରେ ଯିବ ନା।
ହଁ।
ଆମ ଘରେ ଦିଟା କାର ଅଛି। ଅଟୋରେ ଯିବ?
ହଁ।
ତମେ ଯାଣିନ ବୋଧେ। ଦିଟା କାର ଅଛି ବା।
ହଁ ହଁ।
ଏଇ କାରରେ ଯିବ ସେଇଥିପାଇଁ ତାର ଟିକେ ଡ୍ରେସ ମ ଦରକାର ନା କ ରାପିଡ ବୁକ୍ ହେଇଛି ସେ ଯାଇକି ପହଞ୍ଚିଯିବ।
ଆଚ୍ଛା ଆଚ୍ଛା ତମେ ହେଲ ବ୍ରାଣ୍ଡେଡ ଲୋକ ସେଇଥିପାଇଁ ଆଉ।
ନାଉ ମୁଁ ମୁକେଶ ଆମ୍ବାନୀ ପୁଅ ଆଉ ବ୍ରାଣ୍ଡେଡ ମାନେ ଏତେ ବ୍ରାଣ୍ଡେଡ ନୁହଁ। ତମେ ଯେତେ ଭାବୁଛ
ଆଚ୍ଛା।
ଆଉ ତମେ କିଛି ନେବ କି?
ନା ମ ଆମେ ଏତେ ବ୍ରାଣ୍ଡେଡ ଲୋକ ନୁହନ୍ତି ସେଥିପାଇଁ ବି ନେବୁନି କିଛି।
ତମ ଭଉଣୀ ଦବ ତା ତା ପାଇଁ ରାପିଡ ର ଫେସୱାଚ ଯିବ।
ଆଚ୍ଛା ହଉ ମୁଁ କହିଦେବି ମୁଁ କହିବି ତ ମୋ ସାଙ୍ଗ ଅଛି ଯିଏ ସେ ତତେ କହିଛି ରାପିଟ ରେ କଣ କଣ ସବୁ ପଠେଇଛି।
ହଁ କହିଦବ ଫେସ୍ କହିବ ଟିକେ ଫେସୱାଶ ହେଇଯିବ ମୁଁ ଯୋଉଟା ନଗଉଛି।
ଆଚ୍ଛା ତମେ କୋଉଟା ଲଗଉଛ କି?
ମୁଁ ଗୋଟେ ବ୍ରାଣ୍ଡ ନ ଏ ନାଁ କହିଦେମି ନା ତମେ ସବୁ କିଣିଦବ।